ହଁ ଭଏ ସ୍ ଶୁଭୁ ଛିଆପଣଙ୍କୁ
ଆଜ୍ଞା
ଓହୋ କୁହନ୍ତୁ କଣ କହୁଛନ୍ତି ଆପଣ
ମୁଁ ତ ଆଜି ଜଷ୍ଟ ମାନେ ଶୋଇବା ପାଇଁ ଆସିଲି ଆପଣ କଣ କରୁଛନ୍ତି?
ମୁଁ ବି ଖାଇସାରିକି ବସିଛି ଆ ଶୋଇବାକୁ ଯିବି ଅ ଆପଣ ଆଉ କିଛି କରୁଛନ୍ତି ମାନେ ପାଠ ପଢା ପଢି ରୋଜଗାର।
ନାଇଁ ମୋର ବାହାଘର ସ ସରିଲାଣି ତ ସେମିତି କିଛି ମୁଁ କରୁନାହିଁ। ତା ଏମିତି ଘରେ ଅଛି। ଅଁ ପରିବାର ଭିତରେ ଅଛି ଆଉ।
ଆପଣ ଭଏସ ଶୁଣି ଲାଗୁଛି ଆପଣ ମାନେ ଛୋଟ ଛୋଟ ଛୁଆ ଆପଣ ବାହଘର ହେଇଯାଇଛି
ହଁ ମୋର ବାହାଘର ବି ସରିଲାଣି ଆଉ ମୋର ମାନେ ଦେଢ ବର୍ଷର ଝିଅ ବି ଅଛି।
ଓ ବୋହୁତ ବଢିଆ ଅ ଆପଣ ମାନେ ଏତେ ରାତିରେ ମଧ୍ୟ ଆପଣ ଅ ଫ୍ରି ରହୁଛନ୍ତି।
ହ ଫ୍ରି ମଧ୍ୟ। ମୁଁ ଅବିକା ଜଷ୍ଟ ଘର କାମ ସବୁ ସାରିଲି ଆସିଲା ପରେ ହିଁ ମାନେ କଲ ରେ କ ଥା ହେଇ ପାରୁଛି ଦିନସାରା ମତେ ଟିକେ ସମୟ ହେଉନି କାହିଁକି ନା ମୋର ଛୋଟ ଝିଅ ଯଦି ତ ଝିଅକୁ ଟିକେ ସମୟ ଦେବାକୁ ପଡୁଛି। ତାପରେ ଅ ଆମର ଜଏଣ୍ଟ ଫ୍ୟାମିଲି। ତ ସ ସେମାନଙ୍କୁ ବି ଦେଖିବାକୁ ପଡୁଛି ତ ଆମ ସେଥିପାଇଁ ଏମିତି ଟାଇମ ହଉନି ତ ରାତ ରାତିରେ ଟିକେ ଟାଇମ ହଉଛି ରାତିରେ ଏମିତି ଯେତିକି ସମୟ ମିଳୁଛି ଏମିତି କଥା ହେଇଯାଉଛି।
ଓହୋ ଆଉ ଆପଣଙ୍କୁ ମାନେ ଏବେ କେତେ ବର୍ଷ ଆପଣ ବାହା କରିଥିଲେ କେତେ ବର୍ଷ ରେ?
ବାହାଘର ମୋର ହେଲାଣି ଅବିକା ତିନି ବର୍ଷ କମ୍ପ୍ଲିଟ ହେଲା। ତ ମୁ ମତେ ମତେ ଅବିକା ସତେଇଶ ବର୍ଷ।
ଓ ବୋହୁତ ହିଁ ବଡ ଆପଣ ମୋଠୁ ଆଉ ଆପଣ ମାନେ ଅ କୋଉ ଡିଷ୍ଟ୍ରିକ ରେ ରହୁଛନ୍ତି?
ନୟାଗଡ଼ରେ।
ନୟାଗଡ଼ ଆପଣ ନୟାଗଡ଼ ର କୋଉଠେ? ନୂଆ ଗାଁ ଓ ଅ ମୋ ସାଙ୍ଗମାନେ ପ୍ରାୟ ନୟାଗଡରେ ଅଛନ୍ତି। ଆଉ ସେଟ ଏବେ ନୂଆ ଭୁବନେଶ୍ଵର।
ଆଛା କଣ କରନ୍ତି ଆପଣ?
ଆ ମୋର ଏବେ ଗ୍ରାଜୁଏସନରେ ଅଛି ମୁଁ ପ୍ଲସ ଥ୍ରୀ କରୁଛି ମାନେ ଏଇଠି ଜୁଲଜୀ ହୋନର ଅଛି।
ଆଛା।
ଆ ଆପଣ ମାନେ କଣ କରୁଛନ୍ତି ମାନେ ପାଠ ପଢାପଢି?
ମୋର ଗ୍ରାଜୁଏସନ କମ୍ପ୍ଲିଟ ହେଇଛି ତାପରେ ବାହାଘର ହେଇଛି ମୁଁ ହଁ ଗୋଟେ ବ୍ୟାଙ୍କରେ ପ୍ରାଇଭେଟ ବ୍ୟାଙ୍କ ରେ ଆମର କୋପେଟ ବ୍ୟାଙ୍କ ଜାଣିଥିବେ ସେଥିରେ ଜବ୍ କରିଥିଲି। ତ ବାହାଘର ମାନେ ଯେତେବେଳେ ଲାଗିଲା ତ ସେମାନଙ୍କୁ ପସନ୍ଦ ଆସିଲାନି ଯେ ଜବ କରେ ବୋଲି ସେଥିପାଇଁକା ମତେ ଛାଡିବାକୁ ପଡିଲା ତ ଅବିକା ଘରେ ଅଛି ତାପରେ ଅବିକ କିଛି ବି କରିବାର ନାହିଁ କାହିଁକି ନା ଝିଅ ଛୋଟ ଅଛି। ସେଥିପାଇଁ ତାକୁ ହିଁ ଟାଇମ ଦବାକୁ ପଡୁଛି।
ଆ ମାନେ ଆପଣ ବୋଧେ କମର୍ସ ନେଇଥିବେ କମର୍ସ।
ନାଇଁ ନାଇଁ ମୁଁ ଆର୍ଟସ୍ ପଢୁଥିଲି କିନ୍ତୁ ମୁଁ ଅ ଜବ୍ କରିଥିଲି ସେଟା ପ୍ରାଇଭେଟି ଏରିଆର ଗୋଟେ ପିଲାର ସ ମାନେ ଦେହାନ୍ତ ହେଇଗଲା ନା ତ ସେଥିପାଇଁକା ସେଠିକି ଯେତେବେଳେ କାମ ତାହା ଦରକାର ପଡ଼ିଲା ତ ମୁଁ ସେଟା ଜାଣିଥିଲି ସେଥିପାଇଁ ମୁଁ ସେଠି ଜଏନ୍ କରିଥିଲି ଛଅ ସାତ ମାସ ଖଣ୍ଡେ ମୁଁ ଚାକିରୀ କରିଛି। ତ ସେମାନେ ମାନେ ଏବେ ପର୍ଯ୍ୟନ୍ତ ବି କହୁଛନ୍ତି ନାଇ ଆସିକି ଜଏନ କର ଯେହେତୁ ଚିହ୍ନା ଅଛନ୍ତି ସମସ୍ତେ
ହଁ ବୋହୁତ ହିଁ ଭଲ ଆପଣ ଜଏନ କରିପାରିବେ। ଆପଣ ବାହା ହେଇ ଯାଇଛନ୍ତି ଯେହେତୁ କରିପାରୁନାହାନ୍ତି। ଏଇଟା ମାନେ ସାମାଜିକ ଜ୍ଞାନ ଟିକେ ନାହିଁ ଲୋକଙ୍କ ପାଖରେ।
ଅ ମାନେ ଅଧିକ ଘର ପରିବାର ଲୋକ ସଂଖ୍ୟା ଅଧିକ ନା ତ ସମ ଜଣ ଜଣ ପସନ୍ଦ ଅଲଗା ଅଲଗା ପ୍ରକାର କଲା ବେଳକୁ କୁ ଟାଇମ ହେଇଯାଉଛି ତାପରେ ଛୋଟ ପିଲା ବି ଅଛି ତା କଥା କୁ ବି ବୁଝିବାକୁ ପଡୁଛି। ଏମିତି ହେଲା ବେଳକୁ ନିଜ ପାଇଁ ବି ଟାଇମ ନାହିଁ। ତ ଚାକିରୀ କରିବା ତ ବହୁତ ଦୂରର କଥା ହେଇଯାଉଛି କଣ କର
ଓହୋ। ଅ ହଁ ସେଇଟା ବି ଠିକ କଥା ଆପଣ ଅ ଏହିଇ ସମାଜରେ ତ ମାନେ ଚଳିବାକୁ ପଡିବ ଆଉ କିଛି ନାଇଁ। ଆପଣ ଛୋଟ ଝିଅ ମଧ୍ୟ ଅଛି ତ ସେଥିପାଇଁ କି ଆପଣଙ୍କୁ ଟାଇମ ଦବାକୁ ପଡୁଥ ଆଉ ଆ ମାନେ କୁହନ୍ତି ଘର କାମ ବି ଆପଣ କରୁଛନ୍ତି ବୋଧେ?
ହଁ ଘର କାମ ଆଉ ଗୋଟେ ଗୋଟେ ଜିନିଷ ହଉଛି କଣ ମୁଁ ଏକା ଥିଲେ ବି ଆହୁରି ହଇରାଣ ହେଇଯାନ୍ତି ମଁ ମାନେ ଦିଅରଙ୍କର ବାହାଘର କଲାଣି ତ ଯାହା ବିି ଅଛି ମିଶ ସବୁ ଜିନିଷ କରି ନଉଛୁ ତ ଅବିକା ତାର ଟିକେ ଦେହ ଖରାପ ଅଛି ସେଥି ପାଇଁାଇ ଏକାଠିକି କଲା ବେଳକୁ ଲେଟ୍ ହେଇଯାଉଛି ନହେଲେ ଆହୁରି ଜଲଦି କାମ ସରନ୍ତାନି। ସେ ଟିକେ ଝିଅକୁ ରଖିଦଥିଲା ହଁ ଝିଅକୁ ଟିକେ ସେ ଶୁଆଇ ଦେଲା ତ ମୁଁ ଯାଇକି କାମ କରିନେଲୁ କଣ କହିଲେ?
ଆପଣଙ୍କ ସ୍ୱାସ୍ଥ୍ୟ ଠିକ ନାହିଁ ବୋଧେ ଆପଣ କାଶୁଛନ୍ତି ଥଣ୍ଡା ଜ
ହଁ ମତେ ବି ଟିକେ ହଁ ଥଣ୍ଡା ଜର କାଶ ସବୁ ମତେ ବି ହେଇଯାଇଛି।
ଓ ଆ ବହୁତି ଭଲ ପାଗ ରହୁଚି ଆଉ ବର୍ଷା ଆ ଆ ମାନେ ବ ସେତେଦିନ ତ ଲାଗି ରହୁଛି ଆ
ହଁ ମୁଁ ସେ ଆଁ ଆମ ଗ ଘରକୁ ଯାଇ ଥିଲି ତ ସେଠୁ ମାନେ ପୁଣି ଏଠିକି ଆସିଲି ପାଣି ଏପଟ ସେପଟ। ପଟେଇକି ମତେ ବି ଟିକେ ଏମିତି ଦେହ ଖରାପ ରହିଗଲା।
ଓ ଅ ମାନେ ଆପଣଙ୍କ ଘର ନୟାଗଡ ରେ ଆଉ ଶଶୁର ଘର ବି ନୟାଗଡ଼ ରେ ହଉ -
ହଁ ଆପଣ ଯୋଉ ନୂଆ ଗାଁ କହୁଚନ୍ତି ନୂଆ ହଉଛି ମାମୁଁ ଘର।
ହୁଁ। ମତେ ଏତେ
ହଁ ଆଉ ସେ ଏ ହେ ଆଉ ସେଇଟୁ ପାଞ୍ଚ କିଲୋମିଟର ହଉଛି ସମ୍ପଟା ଯୋଉଟା କି ମୋ ନିଜ ଘର। ଆଉ ଦଶପଲା ହଉଛି ଶାଶୁଘର।
ହୁଁ ବହୁତ ହିଁ ବଢିଆ ମୋ ସାଙ୍ଗ ଗୋଟେ। ସେଇ ଆ ଦଶପୋଲା ପାଖରେ ବୋଧେ ବାଙ୍କି ପାଖରେ ରହୁଛି ସେଇଟା ମାନେ। ଆଉ ବାଙ୍କିଠୁ କେତେ କିଲୋମିଟର ହବ? ଅ ସେଇଟା
ବାଙ୍କି ଏପଟେ ନାଇଁ ସେ ସେପଟେ ମାନେ ପୁରୀ ପଟ ସାଇଟ ରେ ସେପଟ ବାଙ୍କି ଅଛି ନହଲେ ସରି ଆଉ ଗୋଟେ ବାଙ୍କି ଅଛି ଆମର ସୁନାଖେଳା ପାଖେରେ। ଏଟା ଏଠୁ ବ
ହଁ ସ ହୁଁ ଉଁ ଓହୋ। ହଁ ସେଠି ଗୋଟେ ସାଙ୍ଗ ରହୁଛି। ଆଛ ଆଉ ମାନେ ଆ ଆପଣ ତ ଖାଇସାରିଥିବେ ଏବେ ନା ଖାଇନାହାନ୍ତି ଆପଣ।
ହଁ ଖାଇବା ସରିଲା ବାସନ ବାସନ ଯାହା ବି ଥିଲା ସେ ସବୁ ସଫା କରିକି। ରୋଷେଇ ଘର ସଫା କରିକି ଆସିଲି ସବୁ କାମ ସାରିକି। ତାପରେ ସେ ସମସ୍ତଙ୍କ ପାଇଁ ସୋରିଷ ତେଲ ରସୁଣ ଗରମ ହେଲା।
ହଁ ଆପଣଙ୍କ ପତି ଦେବତା କୋଉଠି ଅଛ
ହେଇ ସେ ଶୋଇଲେଣି। ସେ ସମସ୍ତଙ୍କ ପାଇଁ ସୋରିଷ ତେଲ ରସୁଣ ଗରମ ହେଲା ତାପରେ। ସମସ୍ତଙ୍କୁ ପୁରା ମାଲିସ କରାହଲା ଘସାକଷି କରା ସଲା ତାପରେ। ହେଆ ଆସିଲି।
ହଁ ଆପଣ ବହୁତ ହିଁ ଆ କାର୍ଯ୍ୟରତ ହଉଛନ୍ତି ଆଉ ବହୁତ ହିଁ ବ୍ୟସ୍ତ ରହୁ ସେ ଆପଣ। ଆ ମାନେ ଯତ୍ନ ନଉଛନ୍ତି ଆପଣଙ୍କର ଅ ଜଏଣ୍ଟ। ଫିଆମିଲି ଆପଣ ଏତେ ଲୋକଙ୍କ ପାଇଁକି ସୋରିଷ ତେଲ ଆଉ ଅ ରସୁଣ ଗରମ କରୁଛନ୍ ଆଉ ଆ
କଣ କରିବା ସ ବର୍ଷା ଦିନ ନା ତ ସେଥିପାଇଁ। କରିବାକୁ ପଡୁଛି।
ଉଅ ଆଉ ମାନେ ଆ ଆଗକୁ କିଛି ମାନେ। ଆପଣ ଯୋଜନା ଅଛି କୋଉଠି ବୁଲାବୁଲି କରିବାକୁ ମାନେ। ଭ୍ରମଣ ପାଇଁ ନା ଆପଣ ଯାଆନ୍ତିନି କୁଆଡେ ବୁଲିବାକୁ।
ଅଛି ମୋ ଝିଅର ଚୁଟି ପଡିବ ପୁରୀରେ ତ ସେଠିକୁ ଯିବାର ଅଛି ତାପରେ ଆମର ହଁ ଅଛି ଏପଟେ ନୀଳ ମାଧବ ସେଠି ବି ଚୁଟି ପକାହବ ସିଆଡେ ବି ଯିବୁ ଏମିତି ବି ଅଛି ବହୁତ ଜାଗା ନୟାଗଡରେ ତ ଖାସ୍ କରି ବହୁତ୍ ଜାଗା ଅଛି ବୁଲିବାକୁ ତାପରେ ଆମର ଗଞ୍ଜାମ ଡିଷ୍ଟ୍ରିକ୍ଟ୍ କୁ ଯିବୁ ଆମର ପଡିବ ସେଠି ଆମର ମହାମାଇ ଠାକୁରାଣୀ ଅଛନ୍ତି ଆ ସେଟାକୁ ଯିବାର ଅଛି ହଁ ତାର ତାରିଣୀ ଅଛନ୍ତି, କିନ୍ତୁ ମୁଁ ମହାମାଇ ଙ୍କର ବ୍ରତ କରୁଥିଲି ତ ତାପରେ ମୋ ଝିଅ ଜନ୍ମ ହେଇଛି ତ ସେଥିପାଇଁ ସେଠି ଚୁଟି ପକେଇବାର ଅଛି ଝିଅକୁ ଗଡେଇବାର ଅଛି ଠି ଠାକୁରାଣୀଙ୍କ ସାମ୍ନାରେ
ଓ ବହୁତ ହିଁ ଭଲ ତ ଆପଣ ଏଇ ଏଇ ଏଇଗୁଡା ମାନୁଛନ୍ତି ଆପଣ ଏବେ ତ ମାନେ ଏତେ ଜିନିଷ କେହି କିଛି କରୁନାହାନ୍ତି ଆଉ ମୁଁ ମୁଁ ବି
କୁ ବହୁତ୍ ମାନେ ଆଉ ଗୋଟେ କଥା ଯେ ମୁଁ ଯେତେବେଳେ ବି ଏକା ମାନେ ନିଜକୁ ଏକା ଭାବେ କିମ୍ବା ଯେତେବେଳେ କୌଣସି କଷ୍ଟ ପଡୁ କିମ୍ବା କୌଣସି ଜିନିଷ ମୋର ମାନେ ଦରକାର୍ ଅଛି ମୋର ସାହାଯ୍ୟ ଦରକାର୍ ଅଛି କୌଣସିିତରେ ମୁଁ ସବୁବେଳେ ମାନେ ମହାମାଇଙ୍କୁ ସ୍ମରଣ କରେ ଆଉ ମୁଁ ମାନେ ଯେ ସେଟା ମୋର ସେଇଟା ମାନେ ପୂୁରଣ ହଉଛି ମୁଁ ଠାକୁରାଣୀକୁ ଡାକିଲା ପରେ ମାଆକୁ ଡାକିଲା ପରେ ପୂରଣ ହଉଛି ଆଉ ଗୋଟେ ମାନେ ଖାସ୍ କଥା କହୁଛି ଅ ଯେତେବେଳେ ମୋ ଝିଅ ମାନେ ଜନ୍ମ ହବାର ଥିଲା ଅ ମୁଁ ଠାକୁରାଣୀଙ୍କ ସେତେବେଳେ ବ୍ରତ କରୁଥିଲି ମୋ ଝିଅ ଜନ୍ମ ହେଲା ପରେ ବି ମୁଁ ସେ ବ୍ରତରେ ହିଁ ଥିଲି ମାନେ ଶନିବାର ସେଦିନ ତାଙ୍କର ବ୍ରତ ପଡେ ତ ଶନିବାର୍ ଦିନ ହିଁ ସେମିତି ସେ ମାନେ ସେମିତି ବ୍ରତରେ ଅଛି ମୁଁ ମୋ ଝିଅ ଜନ୍ମ ହେଇଛି ସମସ୍ତେ ପାଟି କରନ୍ତି ଖାଲି ପେଟ ରୁହନ୍ତିନି ମାନେ ପିଲା ଦେହ ଖରାପ ହବ ମୁଁ ନାଇଁ ସେ ମା କିଛି ବୁଝି ନବ ତା ଛୁଆ ତାପରେ ଆଉ ଗୋଟେ ଜିନିଷ ମୁଁ ସବୁବେଳେ ଡାକେ ଯେ ମୋର ଝିଅଟେ ହଉ ମୁଁ ଚାହୁଁଛି ମୋର ଝିଅ ଗୋଟେ ଦରକାର୍ ଆଉ ମା ତୁ ମୋ କୋଳରେ ଜନ୍ମ ହ ତ ମୁଁ ବହୁତ୍ ଖୁସି ହେଲି ଯେତେବେଳେ ମୋ ଝିଅ ଜନ୍ମ ହେଲା ତାପରେ ଆଉ ଗୋଟେ ଖାସ୍ କଥା ହଉଛି ତା ପଛପଟେ ଗୋଟେ ନାଲି ଯାଇ ଅଛି ଚିହ୍ନ ତ ସମସ୍ତେ କୁହନ୍ତି ଦେଖେ ମାନେ ପୁରା ଗୋଲ ଚିହ୍ନଟା ଅଛି ନା ତ ସମସ୍ତେ କୁହନ୍ତି ମହାମାଇ ଦେଖେ ତୋ କୋଳରେ ଜନ୍ମ ହେଇଛି ସିନ୍ଦୁର ଟୋପା ଲଗେଇକି
ଓ ବହୁତ ହିଁ ବଢିଆ ଆପଣ ହଁ ଆପଣ ବହୁତ ହିଁ ଖୁସି ଅଛନ୍ତି ବୋଧେ ଆଉ ଆପଣଙ୍କ ଜୀବନ ମଧ୍ୟ ବହୁତ୍ ଖୁସିରେ ଆପଣ ଚାଲିଛି ଆଉ ବହୁତ ହିଁ ଭଲ ଆପଣ ଈଶ୍ୱରଙ୍କ ପ୍ରତି ଅ ମାନେ ବହୁତ୍ ଭଲ ମନୋଭାବ ଅଛି ଆପଣଙ୍କର ଆଉ ଈଶ୍ୱରଙ୍କ ସହିତ ଏମିତି ସବୁବେଳେ ମାନେ ଅ ସମ୍ପର୍କ ରଖନ୍ତୁ ଆପଣ ହଁ ହଁ ଆପଣ ଏମିତି ଅ ବହୁତ୍ ହିଁ ଭଲ ଲାଗିଲା ଆପଣ ଜଣେ ଅ ଯୁକ୍ତ ଅ ଶକ୍ତି କଥା କହୁଛନ୍ତି ବହୁତ୍ ହିଁ ଭଲ ଲାଗିଲା
ଦେଖନ୍ତୁ ଗୋଟେ ଜିନିଷ ହେଲା ଆ ମା ମାନିଲେ ଠାକୁର ନ ମାରିଲେ ପଥରେ ଯିଏ କହିଛି କିଛି ନାହିଁ ଯଦି ଆପଣଙ୍କ ମନରେ ଭକ୍ତି ଅଛି
ହଁ।
ଇଚ୍ଛା ଅଛି ତ ଆପଣ ଯେକୌଣସି ଠାକୁରଙ୍କୁ ମାନନ୍ତୁ ତ ଆପଣ ନିହାତ ସେ ଗୋଟେ ସ୍ପିରିଟ ଟା ନିଜେ ଅନୁଭବ କରିବେ ନିଜେ ଗୋଟେ ଜିନିଷ ଚେଷ୍ଟା କରିକି ଦେ ଦେଖନ୍ତୁ କେବେ କୌଣସି ଠାକୁରଙ୍କୁ ବି ମନରୁ ସିନା ଭକ୍ତିର ସହିତ ତାଙ୍କୁ ମାନନ୍ତୁ ତ ଆପଣ ଯାହାବି ଚାହୁଁଛନ୍ତି ନିଶ୍ଚୟ ଫୁଲ୍ ଫିଲ୍ ହବ ଆଉ ବାକି ଏତିକି ଠାକୁର ସବୁ ଜିନିଷ ଆଣିକି ଆପଣଙ୍କ କୋଳରେ ରଖିଦେବେନି ଆପଣ ଚେଷ୍ଟା କରିବେ ତା ସହିତ ଠାକୁରଙ୍କ ଉପରେ ବିଶ୍ଵାସ ରଖିବେ।
ଆଜ୍ଞା ଆ-ଆପଣଙ୍କୁ ମୁଁ ପରବର୍ତ୍ତୀ ସମୟରେ ଯୋଗାଯୋଗ କରିପାରିବି? ଆ ଏବେ ତ ଆମର ସମୟ ସରିଯାଇଚି ଆପଣ ଯଦି ଚାହିଁବେ କଥା ହେଇପାରିବେ ମୋର କିଛି ଅସୁବିଧା ନାହିଁ। ହଁ।
ଠିକ୍ ଅଛି ଠିକ୍ ଅଛି କରିପାରିବେ କିଛି ଅସୁବିଧା ନାହିଁ।
ଆଜ୍ଞା।